ହ୍ୟାଲୋ। ହାଲୋ।
ହ୍ୟାଲୋ
ହଁ ଆପଣ କଣ କରୁଛନ୍ତି?
କିଛି ନାହିଁ ଅଛି ଆଉପଣ?
ଆଉ ମୁଁ ଏବେ ଏମିତି ବସିଛି ଆଉ।
ଓ ହୋ। ତୁ ଖାଇଲାଣି।
କେମତି ଅଛନ୍ତି?
ହ ଭଲ ଅଛି।
ହଁ ଆମର ବି ସରିଗଲାଣି, ହଁ।
କଣ କଇଲେ?
କଣ ଖାଇଛନ୍ତି?
ଆଜି ଭାତ, ଡାଲି, ବଡି ତରକାରୀ ଆଉ ମାଛ ଭଜା।
ଆଛା ହ।
ଆଉ ଆପଣ?
କଣ କହିଲେ?
ଆଜି ତ ସମୋବାର କେମିତି ମିଛ ଖାଇଲେ କହୁଛି। ହ୍ୟାଲୋ ସୁଭୁ
ଆଉ ହଁ ନା ମୁଁ ସେମିତି କିଛି ନାଇଁ ଯେବେ ହେଲା ଖାଇଦଉଛୁ ଆଉ ଖାଲି ମଙ୍ଗଳବାର ଶନିବାର। ଛାଡିକି।
ଖାଇଦେଲେ ବି ଆମର ସେଥିରେ କଣ ଅଛି ଯେବେ। ପନ ହେଲା ଖାଇଦବା କଥା ଆଉ।
ହୁଁ। ଆଜି ଟିକେ ଆମେ ଜଳ ବିଷୟରେ ଆଲୋଚନା କରିବା ଠିକ ଅଛି।
ହଁ ଠିକ୍ ଅଛି।
ସେ ଜଳ ହଉଛି ଜୀବ ଜଗତର ମାନେ ଜଳ ସମସ୍ତଙ୍କ ପାଇଁ ସମସ୍ତଙ୍କର ଜୀବନ ହଉଛି ଜଳ। ନାଇଁ କି ମାନେ। ଅତ୍ୟଧିକ ଜଳ ହେଲେ ବି ମଣିଷ ଅସୁବିଧାର ସମ୍ମୁଖୀନ ହବ, ମାନେ ଜଳର ପରିମାଣ କମ ହେଲେ। ମଣିଷ ସମସ୍ୟାର ସମ୍ମୁଖୀନ ହବ। ଆମେ କଣ କଲେ? ମଣିଷର ମାନେ ସବୁ କିଛି ସମାଧାନ ହେଇପାରିବ କହିଲେ ତାର କିଛି ନିରାକରଣ ଥିବ କିଛୁ ପାୟ ଥିବ ହଁ
ହଁ ଅଛି ନା ଯେମିତି ଏବେ ଦେଖ ପାଣି ପାଣି ଆମର କଣ ନା ସବୁବେଳେ ବ୍ୟବହାର କରାଯାଏ ତ ସେ ପାଣି ଟା କେମିତି କଣ କରାହବ ହେଲେ ଗାଧେଇଲା ବେଳେ ବେଶୀ ପାଣି ଯେତିକି ଆବଶ୍ୟକ ସେତିକି ୟୁଜ୍ କରିବ ଆଉ ଯେତିକି ଆବଶ୍ୟକ ନାହିଁ କରିବନି। ମାନେ ଆଉଟାଟ ସେଇଟା ଗୋଟେ ଆଉ ବା ହଲା ବେଳେ ଅଧିକ ପାଣି ବ୍ୟବହାର କରିବା ସେଇଟା ଗୋଟେ ସେମିତି କରିବା କଥା ନୁହଁ ଆଉ ବା
ଆମେ ଅଯଥାରେ ପାଣି ଖର୍ଚ୍ଚ କରିବାନି।
ହଁ ଆଉ ଯୋଉ ନରଦ ନଦୀ ସବୁ ରହିଲା ସେଗୁଡାକରେ ଯୋଉ ଫ୍ୟାକ୍ଟ୍ରି ରୁ ସବୁ ଜିନିଷ ଛାଡୁଚନ୍ତି ଇ କରୁଚନ୍ତି ତାପରେ ଯେ ଟିକେ ମଳା ଆବର୍ଜନା ନେଇକି ନବଦୀରେ ପକେଇ ଦଉଚନ୍ତି। ଯାହା ଫଳରେ କି ଯୋଉ ଭଲ ପାଣି ପିଇବା ଯୋଗ୍ୟ ପାଣି ସବୁ ଖରାପ ହେଇଯାଉଛି ସେଇଟା ବି ପିଇବା
ଖରାପ ହେଇଯାଉଚି।
ତ ସେମିତି କରିବା ଉଚିତ ନାଇଁ। କଣ କ କଖାନା ମୁ ନଦୀ ସାଇଡରେ ମାନେ ଯୋଉଁ କଳକାରଖାନା ବସେଇବା କଥା ନାଇଁ ଆଉ ବାକି ରହିଲା ପାଣିକୁ କେ ବର୍ଷା ଆସିଲା ପୂର୍ବରୁ ଆମେ ତ ଜାଣିଛେ ନା ବର୍ଷ ଜନ ଆସିଲା ବର୍ଷା ହବ। ତ ଆମେ କଣ କରିବା ନା ବର୍ଷା ଆସିବାରେ ବଡ ବଡ ଗାତ ସବୁ ଫଳି ଦେଇଥିବା ଯୋଉ ଜାଗାରେ କି ପାଣି ଷ୍ଟୋର ହେଇକି ରହିବ ହୁଏତ ଆମେ ନପାରୁ କିନ୍ତୁ ଯେତିକି ପଶୁପକ୍ଷୀ ଅଛନ୍ତି। ହଁ ପଶୁପକ୍ଷୀ ଯେତିକି ଅଛନ୍ତି ସେମାନେ ବି ତ ପିଇ ପାରିବେ। ଆଉ ବାକି ରହିଲା ସେ ସବୁକୁ ବି ଷ୍ଟୋର କରିକି ଆମ ଡେଲି ଲା ଯେମିତି କି ଆମେ ଗାଡି ଧୋଇବା ପାଇଁ
ବ୍ୟବହାର କରିପାରିବା।
ତା ପରେ ଆମ ଛାତ ଉପରେ ଯଉ ପାଣି ଅଛି ସେ ପାଣି ଯଦି ବ୍ୟବହାର କରିବା ବଗିଚା ମାନେ ବ୍ୟବହାର କରିବା ଆଉ ବା ବ୍ୟବହାର କରିବା ତାହେଲେ ଆମକୁ ପିଇବା ପାଣି ବେଶୀ ନଷ୍ଟ ହବନି। ତ ପିଇବା ପାଣି ଖାଲି ପିଇବା। ପାଇଁ ହଁ ଯେତେବେଳେ ବ୍ୟବହାର ହବ ତାହେଲେ ନିହାତି ଷ୍ଟୋର ହେଇକି ରହିବ ପାଣି ଟା ଆଗ ଭବିଷ୍ୟତ ପାଇଁ ଯଦିଆ ହଁ ଯଦି ଏବେ ଆମେ ହିଁ ବ୍ୟବହାର କରିବା ପାଣିକୁ ସାରିଦବା ତାହେଲେ ଆମ ପରବର୍ତ୍ତୀ ଯୋଉ ପିଢି ରହିଲେ ସେମାନେ ପାଣି ସହିତ କଣ ଜାଣିପାରିବେ ନାହିଁ। ଚିନି ନାଇଁ ତେଣୁ କରି ପାଣି ଟାକୁ ବଞ୍ଚେଇକି ରଖିବା ଆମ ନେକ୍ସଟ ଜେନେରେସନ ପାଇଁ ହୁଁ
ଜୟ ସା ଭାଇ ହଁ।
କୁହନ୍ତି ନା ଜଳ ହିଁ ଜୀବନ ଆଉ ଜୀବନ ନାମ ଜଳ
ଜଳ ବୋଲି ହଁ। ଆମେ ଯଦି ସେଗୁଡାକ କିଛି ସେ ଉପଯୋଗ କଲେନି ଆମେ ପାଣିକୁ ତା ବାଟରେ ଛାଡିଦେଲେ ଆମେ ଆମ ବାଟରେ ରହିଲେ। ତ କଣ ହେଲା ନା ସେ ପାଣି ଗୁଡାକ ସବୁ ନଦୀରେ ମିଶି ଯାଉଛି ନେଇକି ନଦୀରେ ମିଶି ଯିବାକୁ ମାନେ ସବୁ ଯଦି ଗ ଜଳ ଯଦି ପର୍ବତ ର ଆସିବ ସବୁ ଗାଁ ମାନଙ୍କରୁ ଯିବ ବିଭିନ୍ନ ସ୍ଥାନରେ ପାଣି ଆସିବ ସେସ ଯଦି ନଦୀଟି ଯାଇ ମିଶିବ ତାହେଲେ କଣ ସେଟା ଆମ ଗୋଟେ ବନ୍ୟାରେ ପରିଣତ ହଉଛି ହଉଛି ନା ନାଇଁ ତାହେଲେ ବି ସେ ଲୋକଙ୍କ ପାଇଁ ସେଟା କଣ କ୍ଷତିକାରକ ହେଇଯାଉଛି
ହ
ସବୁ କିଛି ସମାଧାନ ମନୁଷ୍ୟ ଉପରେ ଅଛି କିନ୍ତୁ ସେଟାକୁ ଆମେ କେହି ବ୍ୟବହାର କରୁନି କି ଚେଷ୍ଟା ବି କରୁନି
ହୁଁ
ଆଉ ରହିଲା ପାଣି ଯୋଉ ଉଁ ଅପରିଷ୍କାର ହେବା କଥା ଆ ମାନେ ଯୋଉ ଯୋଉ ବଡ ବଡ କାରଖାନା ଯୋଉ ରହୁଛି ତାଙ୍କୁ ଆମେ ଁ ଏମତି ନ ମଧ୍ୟମରେ ହଉ କି ବି ଯାହା ବିଉ ତା କହିପାର ନା ଆପଣ ସେ ଆବର୍ଜନା ପାଣିରେ ସେଠ ନଦୀକୁ ଛାଡନ୍ତୁନି। ତାଙ୍କୁ ବୁଝେଇବା ସମସ୍ତ ଗାଁ ଲୋକ। ଏଟି ସେଠାକୁ ଯାଇ। ତାଙ୍କୁ ବୁଝି। ବୁଝେଇବା ଯଦି ନ ବୁଝେ ତାଙ୍କ। ପୁ ଉପରେ ଆକ୍ସନ ନେବାର କଥା ନେଇକି। ସେମାନେ ତାଙ୍କ କାର୍ଯ୍ୟରେ ଯେମିତି ଅବହେଳା ନ ହୁଅନ୍ତି ତାଙ୍କ ପାଇଁ। ଗାଈ ଗୋରୁ ହୁଅ। ନ୍ତୁ ମଣିଷ ସମସ୍ତେ। ବିପଦରେ ପଡ଼ନ୍ତି। ରୋଗ ଗ୍ରସ୍ତ ମଧ୍ୟ ହୁଅନ୍ତି ସେଇ ପାଣି ପିଇକିନା।
ହୁଁ ଆଉ ଯେତିକି ସବୁ ଜଳଚର ଜୀବ ଯାକ ଅଛନ୍ତି ସେମାନଙ୍କର ଶରୀର ଉପରେ ବି ପ୍ରଭାବ ପଡିବ ସେମାନେ ବି। ମରିଯାଆନ୍ତି ମାଛ ଯେତିକି ଦେଖିବ ହଁ। ଯଦି ଅଧିକ ଦୁ। ହୁଏ ଜଳ ତାହେଲେ। ମାଛ ମାନେ ବି ମରିକି ଉପରକୁ ପଳେଇଆସନ୍ତି। ଛନ୍ତି।
ହଁ। ଆଉ ଦେଖିବେ ସେମିତି ପାଣିରେ ଆପଣ ଯଦି ଗାଧେଇବେ ତାେଲେ ଦେଖିବେ ଦେହ ମୁଣ୍ଡ କେମିତି କାଛୁ କୁଣ୍ଡି ସବୁ ହେଇଯିବ ମାନେ ଫଳିଯିବ ଦେହ ମୁଣ୍ଡରେ ସବୁ। ଏମିତି ବି ହୁଏ। ଆଉ ଗୋଟେ କଥା ଯଦି ଆମେ କଥା। ଗଛ ପତ୍ର ବି ନ ଲଗେଇବା। ତାହଲେ ବର୍ଷା କେବେ ବି ହବନି।
ଏଇଟା ବି।
ନାଇଁ କି ପୁରା ମାଟି ଫାଟି। ଗୋଟେ କଥା ହଁ। ମାଟି ଫାଟି ପୁରା ଆ କରିଥିବ ଲୋକମାନେ କେତେ। ତେ ସମସ୍ୟାର ସମ୍ମୁଖୀନ ହେବେ।
ଦେନ୍। ପ୍ରଚୁର ପରିମାଣରେ ମଧ୍ୟ। ମଧ୍ୟ ଗଛ ଲଗେଇବା ଆବଶ୍ୟକ।
ଯାହାଫଳରେ ବର୍ଷା ହୁଏ।
ଜଲଦି ବର୍ଷା ହୁଏ ହଁ।
ଆଉ କଣ କୁହନ୍ତୁ ଆଉ କଣ କରିପାରିବା ଆମେ।
ଦେଖନ୍ତୁ ବାହାର ଦେଶ ମାନଙ୍କରେ ସେମାନେ ପାଣି କୁ ବହୁତ ଇମ୍ପୋର୍ଟାଣ୍ଟ ମାନେ ଗୁରୁତ୍ୱପୂର୍ଣ୍ଣ ପାଣିକୁ ବେଶୀ ଦିଅନ୍ତି। ଆମେ ଯୋଉ ସବୁ ପା ପାଉଚ୍‌ ଟାଇପ୍ ର ମିଳେନି ପାଣି ଯୋଉ ଭୋଜି ମାନଙ୍କରେ ପାଣି ଦିଆଯାଏ ପିଇବାକୁ ପାଉଚ୍ ବାହାରୁ ଯୋଉ ସପ୍ଲାଏ ହଉଛି ବଟଲ ମାନଙ୍କରେ ସେମାନେ ସେଟା କଣ କରନ୍ତି ତାଙ୍କର ଗାଧୁଆ ପାଣି ହୁଁ। ହୁଁ ସେମାନେ ସେ କିଛି ବି ସେଟାକୁ ନଷ୍ ଷ୍ଟ କରନ୍ତିନି ତାକୁ ସେମାନେ ଗୋଟେ ଏମିତି ସେ ନାଳରେ ମନେକର ଯାଉଥିବ ସେଟା ଗୋଟେ ଯେ ମୁଁ ମୁଁ ସେମିତି ଶୁଣିଥିଲି ସେଟା ଫେକ୍ ହଁ ଥିବ ସେଠି ସେ ପାଣି ପୁରା ପ୍ୟୁରିଫାଇ ହେଇକି ନା ମାନେ ପ ସଫା ପାଣି ହବ ଏମିତି ଗନ୍ଧା ପାଣି ହବନି ସେଇ ପାଣିରୁ ହି ସଫା ପାଣି ବାହାରିବ। ସେମାନେ ସେମିତି କରି ସେମାନେ ତାଙ୍କର ବ୍ୟବସାୟ କରନ୍ତୁ।
ହୁଁ।
ତ୍ୟ ଆକ୍ୱାଗାର୍ଡ଼ ପାଣି ଆମ ଆମର ଏପଟେ ପାଣି କହିବେ ଏଇଟାତ ପୋକୋଯୋକ। ପୋଡ଼ିଶର ଆକ୍ବାଗାର୍ଡ଼ ପାଣି ନ ପିଇ ପାଣି ପିଉଛନ୍ତି। ଆମେ କଣ? ଭଲ ପାଣି ଛାଡ଼ିକି ଖରାପ ପାଣିକୁ ଆମେ ବ୍ୟବହାର କରୁ କେବେ ଶୁଣିଛନ୍ତି ନା ନାଇଁ?
ହଁ ଶୁଣିଛି। । ଆଉ ଏମିତିରେ ବି ଆମ ଭାରତରେ ମାନେ ନଦୀ ଦେଖିବ ଯେମିତି ଆମେ ଯୋଉ ନଦୀକୁ ଗଙ୍ଗା ନଦୀ ଭାବରେ ପୂଜା କରାଯାଏ ନା ତ ସେ ଗଙ୍ଗା ନଦୀରେ ସବୁଠାରୁ ଅଧିକ ପକାନ୍ । ବ ସବୁ ପକାନ୍ତି। ଅସ୍ଥି ସବୁ ବିର୍ସଜ ନ କରନ୍ତି ଯାହା ଫଳରେ କି ପାଣି ସବୁ ଦୂଷିତ ହେଇଯାଏ, କିନ୍ତୁ ଡ ଡ ମାନେ ବଜ୍ଞାନିକ ମାନେ ଯେତିକି ରିସର୍ଚ କରିକି କହିଛନ୍ତି କି ଗଙ୍ଗା ପାଣି କେବେ ଦୂଷିତ ହଉନି ମାତ୍ର ସେ ଦୂଷିତ ହଉନି ତାମାନେ ଏଇଆ ନେଇକି ଆମେ ନେଇକି ଅଧିକ ଅଧିକ ଅଳିଆ ଆବର୍ଜନା ପକେଇବା। ଦିନ ନନ୍‌ ଦିନ ତ ବ ନା ଯଦି ଆମେ ପରି ଆମର ବ୍ୟବହାର ରହିବ ତାହେଲେ ତ ଜୁନଦୀ ତମେ ପୂଜା କରୁଛନ୍ତ ତ ତାକୁ ମୁଁ କହିଲି ଛାଡିଦିଅ।
ହଁ ଆମେ ତାଙ୍କୁ ଦେବୀ ବୋଲି ମାନୁଛେ, କିନ୍ତୁ ତା ତାଠା ବହୁତ କୋପରିଷ୍କାର କରୁଛି। ସେମ୍ ତି ହଉଛି।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
ବିନା ଜଳରେ ମଧ୍ୟ ମୋର ମୋର ପଶୁ ପକ୍ଷୀ ମନୁଷ୍ୟ ମରିଯାଆନ୍ତି, ବେଶୀ ଜଳ ହେଲେ ବି ମରିଯାଆନ୍ତି, ନାଇଁ କି? ମାନେ ଓୟେ ପଇସାର ଉଭୟ ପାଶ୍ୱ।
ହଁ।
ହଁ।
ଜଳ ବିହୁଳ ସୃଷ୍ଟି ନାଶ, ଜଳ ବିହନେ ସୃଷ୍ଟି ନାଶ।
ସୃଷ୍ଟିନାଶ।
ଆଉ ଆମେ, ଆମେ ସତର୍କ ରହିବା ସହିତ ଆମ ଯେତିକି ବି ପରିବାରରେ ଲୋକ ଅଛନ୍ତି ସମସ୍ତଙ୍କୁ ଆଉ ଆଉ ଆମେ ଆମେ ସତର୍କ ରହିବା ସହିତ ଆମ ଯେ ତିକିବି କି ବି ପରିବାରରେ ଲୋକ ଅଛନ୍ତି ସମସ୍ତଙ୍କୁ ସତର୍କ କରିବା ଉଚିତ୍ ଯେ ପାଣି ବେଶୀ ବ୍ୟବହାର କରନି, ଯେତିକି ଆବ ଶ୍ୟକ ସେତିକି ବ୍ୟବହାର କରିବେ।
ଧନ୍ୟବାଦ, କଥା ହେଇ ଭଲ ଲାଗିଲା, ଏମିତି ସମୟ ହେଇଗଲାଣି।
ହୁଁ। ଆପ କଟନ୍ତୁ ପୋନରୁ
ଏଇଠି ଆମେ ଶେଷ କରିବା।
ହଁ, କଥା ବି ଏଇଠି ଶେଷ କର।
ଆଜ୍ଞା।
କାଟନ୍ତୁ ଫୋନ୍ ଟାକୁ।